ହଁ, ଭାଇ ଶୁବୁଚି।
ହଁ, ଭାଇ ଶୁବୁ
ହ
ଆଉ ଯିବା ବୋଲ ଯିବା।
ଆଉ ତମ ଖବର କ'ଣ?
ମୁଁ ଅଛି ଗାଁରେ ତ ଆଉ, ଫୋନ
ନାଇଁ ଏରାକ ରୁଷେଇ ନିଜେ ମେସ ନିଜେ। ମେସ, ଗ୍ୟାସ ଯଉଠି କାମ ଆଉ ଅଲଗା ଯେତେ--ଳେ ହବ। ଏଇଟା ସାଇଟି ଉପୁରେ ଯିବା ଆସିବା ବହୁତୁ ବାଟ ହେଇଯାଉଚି ତ କଟକ
ତମ ଖବର କ'ଣ?
ହଁ ଯାଇଥିଲା ଜିମ୍ କୁ, ଜିମ୍ ରୁ ଆସିକି ତ ଏଇଠୁ ଗଲୁ ଭୋଜି ହଉଥିଲା ଆଙ୍କର। ଭୋଜି ହଉଥିଲା ଯେ, ବାହାଘର ଭୋଜି ଯାଇଥିଲୁ ଖାଇବାକୁ ଆଉ।
ଆମେ ଟିପୁଲ୍‌ ଦା ମୁଁ କାଳୁ ହୁଁ। ଆଜି, ଆଜି ଜଏନିଂ ତ ହେଲା ଆଉ।
ହୁଁ।
ସେ ନଉ--ନ୍ତି ତିନି ମାସିଆ ତ ଆ---ମିସନ ଆଉ ବାଇଶ ଟଙ୍କା ଲେଖେ ନେଲେ ଆଉ।
ହଁ!
ତିନି ଆଗୁଆ ତିନି ମାସ ତମେ ପଇସା ଦବାକୁ ପଡ଼ିବ।
ହଁ, ତିନି ମାସ--ଆଗୁଆ ପଇସା ଦବାକୁ ପ
ତିନି ମାସର ଜଣକା କେତେ ଜଣ ଜଣକା କେତେ ନାଖେ?
ବାଇଶଶହ ହେଲେ ଏଇ ସାତଶହ କେତେର ହେ ପଡିବ ଆଉ କଣ ମାସ
ମାସୁକୁ ଆଉ। ତିି ମାସ ଯଦି ଆଉଥରେ ଯିବାକୁ ଚାହିଁବ, ପୁଣି ଆଉ ତିନି ମାସ ପାଇଁ ଆଗୁଆ ପଇସା ଭରିବ ଆଉ।
ହଁ ପୁଣିଥରେ ପଇସା ଦବ କାର୍ଡ ଗୋଟେ ଦଉଛନ୍ତି ରେଜିଷ୍ଟ୍ରି କରାହଉଛି ନା ଏ ରେଷ୍ଟ୍ରେସନ କରୁଛନ୍ତି, ଗୋଟେ କାର୍ଛନ୍ତି ସେଇ କାର୍ଡ ଡେଲି କାର୍ଡ ନେଇକି ଯ ଗଲେ ଜିମ୍ କରିବ ନହେଲେ କରିପାରିବନି।
ପନ୍ଦର।
ହଁ ଗୋଟେ ପ୍ଲାଷ୍ଟଟା ଗୋଟେ ସ୍କାନର୍ ରେ ଦେଖେଇଲେ ସେଇଟା ଏଣ୍ଟ୍ରି ହେଇଯିବ, ଏଣ୍ଟ୍ରି ହେଲା ଭିତରକୁ ଯିବ ଆଉ।
ହଁ
ଏଇଭଳିଆ କଥା ଆଉ କି ଡାଇଟିଂ ପାଇଁ ପୁଣି ଅଲଗା ଅଛି।
ଡାଇଟିଂ ପାଇଁ ପୁଣି ଆଛି କାଜୁ କିସିମିସ ସବୁତ ଆଣିକି ଆସିଥିଲୁ। ଆଉ
ତାହେଲେ ମାସିବ ମା ମାସ ଆଗରେ ଗୋଟେ ଟଙ୍କା ହଜାର ଭଳିଆ ଦରକାର।
ଟଙ୍କା ହାଜାର ତ ମାସକୁ ଟଙ୍କା ହାଜାର କେବଳ ଯିବା ସେ ତେଲ ପୁଡିଯିବ।
ପୁଣି ତେଲ ପୁଣି ତେଲ ଅଛି ଗାଡିରେ ପୁଣି ତେଲ ପୁଡିକି ଯିବ।
ହଁ, ମାସକୁ ହଜାର ଟଙ୍କା ଗାଡିରେ ତେଲ ପୋଡିଯିବ, ଆଉ ଯାହା କାଜୁ କିସିମିସ ଯାହା ଆଣା ହେଇଛି ସେ କଣ? ତିନି ମାସ ଯାଇକ ଯିବ କି ସେ ମାସ ବି ଯିବ, ପୁଣି ସବୁ ମାସରେ କିଣିବାକୁ ପଡିବ।
ଏ ମାସଟେ ଯିବ। ମାନେ ମାସକୁ ତାହେଲେ ଗୋଟେ ଟଙ୍କା ତିନି ହଜାର ଦରକାର। ପୁଣି ପ୍ରୋଟିନ ଅଛି। ପ୍ରୋଟିନ୍ ଟା ଖାଲି ତିନି ହଜାର।
ହଁ ପୋଟିନ ଟା ସବୁ ପୋଟିନ ଟା ଚାରି ହଜାର ଲାଗେ।
ଆମେ ଆମେ ଗଲେ ଆମେ ଗଲେ ମାରିପାରିବା ହାର ଆମେ ଖଟିକିର ହ ମାରି ହଉନି।
ହୁଁ ନା। ଖଟା ଖଟି କାମ ଯଦି ତାହେଲେ ସନ୍ଧ୍ୟା ବେଳୁ ଯିବା ବେଳୁ ଯିବ। ଉ ସକାଳୁ ଜମା ଯିବନି।
ସକାଳୁ ନା ସ କା କାମ ଦାମ କରିବ ନା, ଯ ଯିବାନ ଯାହାହେଲେ ବଡି ଟିକେ ରେଷ୍ଟ ନହେଲେ କିଛି ଲାଭ ନାହିଁ ଭାଇ।
ହଁ ଅଁ
କିଛି ବା ବାହାରିବନି। ସଳା ସବୁ ମସଲ ହାରିକା ବାହାରିବା ଦରକାର ନା ଆଉ ଆଉ ଖାଲି ଆଡେ ସକାଳୁ ଯିମି ଯିବ ସକାଳୁ ଯିଏମି ଆସି ପୁଣି ଧାଁ ଧ ପଡି ପୁଣି କାମ କରିବୁ ସେମିତି ନ
ଆଉ ତମେ କଣ କରୁଛ ତାହଲେ। ତମେ ତାହଲେ ଜିମି ଯାଇକି ଆଉ ପାଠ ପଢା ପଢି ଚାଲିଛି।
ପାଠ ପଢା ପଡି ହଁ ନାଇଁ ପାଠପଡି ଆଉ ଚାଲିଣି ପାଠ ପଢା ପଡି ଛାଢି ସାରିଲଣି ଏ ଏଣ୍ଟରଭିଉ ହେଇକା ଦଉଛି କମ୍ପାନି ଫମ୍ପାନୀ କୋଉଠି ରହିବା ପାଇଁ ଆଉ।
କମ୍ପାନୀ ରେ ରହିବା ପାଇଁ
ହଁ
ଆଉ ପାଠ ପଢା ନାହିଁ ତ। ସେଥିପାଇଁ ଟାଇମ ହେଇଯାଉଛି ଯାଉଥିଲ ଜିମ ଆଉ।
ହଁ ସକାଳୁ ବି ଗଲେ ହନ୍ତେ ସକାଳୁ ଉଠିଲା ବେଳକୁ ଲେଟ ହଉଛି ସକାଳୁ କଣ ଯାଇହବ ନ ଯାଇହବ ମନ ମୁ
ତମେ କଣ ପଢିଛ। କୋଉଜାକେ?
ମୋର ଗ୍ରାଜୁଏସନ ସରିଯାଇଛି ପ୍ଲସ ଥ୍ରୀ।
ପ୍ଲସ ଥ୍ରୀ।
ହଁ ଅ।
କେତେ ମ ମାର୍କ?
ଟେନଥରେ ରଖିଥିଲି ସେଇ ସେଭେଣ୍ଟି ପରସେଣ୍ଟ ପାଖାପାଖି ପ୍ଲସ ଟୁରେ ପ୍ଲସଟୁରେ ସିଷ୍ଟୀ ଫୋର୍ ନା ସିକଷ୍ଟି ଥ୍ରୀ। ଆଉ ପ୍ଲସ ଥ୍ରିରେ ବି ସେଇ ସେଭେନ ପର୍ସେଣ୍ଟ ଆଉ।
ସେଭେଣ୍ଟି ପରେସେଣ୍ଟ?
ହଁ।
କମ୍ପାନୀ ଫମ୍ପାନୀ ଦେଖିକି ତାହେଲେ କୋଉଠି ରହିଯିବ ଆଉ।
ହଁ କମ୍ପାନୀ ପାଇଁ ଦେଖିକି ରହିଛି ଆଉ ଇଣ୍ଟରଭ୍ୟୁ ଏବେ ଚାଲିଛି ଇଣ୍ଟରଭ୍ୟୁ ଯୋଉଠି ଯୋଉ କମ୍ପାନୀ ଆଉଛି। ସେଠି ଇଣ୍ଟରଭିୟୁ ଦେବାକୁ ଯାଉଛି।
ତାହେଲେ ଏବେ ଗାଁ ରେ ରହନି। ତିିନି ମାସ ବର୍ଷା ସିଜିନ ଆକ।
ହଁ ଗାଁ ରେ ମୁଁ ଟୋଟାଲ ଜୀବନ ସାରା ଗାଁ ରେ ବାହାରକୁ ଆଉ ଯିବାର ନାହିଁ।
ଜୀବନ ସାରା ଗାଁରେ ଆରେ ବର୍ଷା ଦିନ କଣ ଲଗଉନ ନହେଲେ ଫସଲ ଫସଲ।
ବର୍ଷା ଦିନ ବି ଆଇଲାଣିତ ଲଗେଇବି ଏବେ ଆମ ପଦା ଗୁଟେ ଅଛି ଏଥିରେ ଲଙ୍କା, ଆମ୍ଭ ଗଛ ଲଗେଇଦେବି ବୋଲି ଭାବୁଛି ଆମ ପଦାରେ।
କାଜୁ?
ହଁ କାଜୁ ଲଗେଇଦେଲେ ଏବେ ହ
ଏ ଗଛ ହେଲା ବେଳୁ ହେଲା ତ ଟାଇମ ହେଲା କଣ ହବ। ଲଗେଇକ କିଛି ଲାଭ ନାହିଁ। ଯୋଉଟା ନଗତ ମିଳିପାରୁଥିବ ଫସଲ ପଇସା ସଡ଼ନ ଲଗେଇ ପାରିଥିବ। ମାସେ ଭିତରେ ଉଠିକି ସିଏମିତି ପଇସା ତମେ ପାଇ ପାରୁଥିବ। ସିଏ ଟିକେ ଲାଭ ଅଛି ନା ଆଉ ଇଏ ଗଛ ହେଲା ବେଳକୁ ଇଏ କେତେବେଳେ ଗଛ ହବ ଯାଇକି କାଜୁ ହବ।
ହଁ ଯାହାହେଲେ ବି ଏଇ ତିନି ବର୍ଷ ଖଣ୍ଡେ ଲାଗିଯିବ। ଗଛ ହେଇକି ଭଲ ହେଲାକୁ।
ଆଉ ତିନି ବର୍ଷଆ କାମ କଣ ତିନି ବର୍ଷଆ ତିନି ବର୍ଷ ତ ଯୋଉଠି ହେଲେତ କ ମ୍ପାନିରେ ଲାଗିଯାଇଥିବ ଏଇ ଟାଇମରେ।
ନାଁମ ଆଉ ଗୋଟେ କଣ କରିବା ଯେ ଜାଗା ଟା ପଡିଛି ଫାଙ୍କା ପଡିଛି ଲଗେଇଦେଲେ ଯିବ।
ଆଉ ତାହେଲେ ଜାଗା ଯଦି ପଦା ଫାଙ୍କା ପଡି ଯଦି ଗଛ ଫଛ ଲଗେଇ ଦଉନାହାନ୍ତି ଗଛ ଲଗେଇଲେ ବି ଭଲ।
ଗଛ ଲାଗିଯିବ ଶାଗୁଆଣି ଏଟା ଟିକେ ମୋଟା ଫୋଟା ହେଇଗଣି ଝିଅ ଗୁରା ଅଛନ୍ତି ବାହାସାହା ହେଲେ କଟା ହେଇଯିବ। ସେଇଦିନ କାଁ ବସ ଲଗେଇଥିଲେ ସି ଗଛ ଫସ କଟା ହେଲା ବେଳକୁ ସେ ଲଙ୍କା ଆମ୍ବ ଲଗେଇଥିଲେ ସେ କାଜୁ ଫଳ ବି ସେତେବେଳକୁ ଦବା ଷ୍ଟାର୍ଟ କରିଦେଇଥିବ।
କାଜୁ ହେଲାବେଳକୁ ଦି ତିନି ବର୍ଷ ଦି ତିନି ବର୍ଷଇଥାଏ ତମ କଳା ଲାଗିଯାଇଥିବ କମ୍ପାନୀ ମାନେ। ଫସଲ ଫସଲ ଲଗେଇଥିଲେ ଏବେ ଏଇ ବର୍ଷା ହେଇନି ଭିତରେ ହେଇଯାଇଥାନ୍ତା ତମେ ଶୀତ ଦିନକୁ ଆଡେ ଫସଲ ବିକି ତମେ ପଇସା ଖଣ୍ଡେ ଇନକମ କରିଥାନ୍ତ। ଯୋଉଟା ନଗଦ ମିଳୁଛି ହେଇପାରିବ ସେଇଟା ସିନା କରନ୍ତ। କାହିଁ କାଜୁ ଫାଜୁ କାହିଁ ଲଗେଇବ।
ଫସଲ ଫସଲ କ କଲେ ବି ହବଯେ ବାକି ପଦାରେ ଆମର ଟିକେ ଅଣଆଡିଆକି ରହିଯାଉଛି ଗାଁ ଲାଷ୍ଟ ଆଡକୁ ନଦୀ ଆଡେ ରହିଯାଇଛି। ତ ଫସଲ ଲଗେଇଲେ ଟିକେ ଜଗା ଯାଇକି ନ କଲେ ହବ କି। ହାଡେ ଲୋକ ଗାଈ ଫାଇ ନଉଛନ୍ତିତ ଅବିକା ଲୋକ ନେଉଛନ୍ତି ଆଡେ ହଁ।
ନଦୀଆଡେ ଫସଲ ଫସଲ ଲଗେଇଲେ ଉ ସିଏ ହବାର ନାହିଁ। ସିଏ ବଢି ତାପରେ କେତେବେଳେ ନ ନଦୀ ବଡି ପଳେଇ ଆସିବ ସିଏ ଫସଲ ଗଲା କି ନହେଲେ ମାଙ୍କଡ ଫାଙ୍କଡ ଆସିବ ସିଏ ଖାଇଦେଲେ ସିଏ ଗଲା।
ମାଙ୍କଡ ଫାଙ୍କଡ ପୁଣି ଲୋକ ଆଡେ ଗାଈ ମେଣ୍ଢା ଛଳି ଚରିବାକୁ ରହୁଛନ୍ତି ସେ ଫସଲ ଖାଇଯିବେ ସବୁ ଏ ହାଡେ ଲଗେଇକି କିଛି ଲାଭ ନାହିଁ।
ଯାହାଟେ ଲଗେଇଲେ ଗଛ ଜିନିଷ ଯାହାଟେ ଲଗେଇଲେ ବି ଯତ୍ନ ନବାକୁ ପଡିବ କାହିଁକି ନା କାଜୁ ଟେ ଲଗେଇଲେ ବି ତା ତାକୁ ଯାଇକି ଟିକେ ପାଣି ଫାଣି ଦିଅ କି କଣ କର ତାକୁବି ମା କାର୍ଯ୍ୟ ହେଲା ପରେ କଣ ଲୋକ ଯାଉନାହାନ୍ତି ନ ଦେହେନା କାଜୁ ଲୋକ ପଦାରେ ପସିକି ଖାଇବେନି ସେ ଲୋ ପୋକ ଖାଇବେ ପଶୁ ଖାଇବେ ସମସ୍ତେ ଖାଇବେ ଖାଲି ଯତ୍ନଟା ହେଲା ମେନ୍।
ହଁ ସେଇଆଡେ ଟିକେ ଅଣ ନାଇଁ କାଜୁ ଟିକେ ଲଗେଇଲେ କଣ କି ସେ ଗଛ ଟିକେ ମାନେ ଲାଇନ ଲେବୁଲୁ ହେଇଯିବା ପର୍ଯନ୍ତ ଯାହା ଯାଇ ତାପରେ ଆଉ କିଛି ଦାୟିତ୍ୱ ନବାକୁ ପଡିବନି, ଖାଲି ଫଳ ଟାଇମ୍ ରେ ସିିଜେନ ଟାଇମ୍ ରେ ଯାହା ଯାଇକି ଟିକେ ଜଗିବାକୁ ପଡିବ ଆଉ। ଖରା ଦିନ ଟାଇମ୍ ରେ ଆଉ।
ହୁଁ ଖରାଦିନ ଟାଇମ୍ ରେ ଜଗାଜଗି ଟିକେ କରିବାକୁ ପଡିବ।
ହଁ ଆଉ ଏଉନୁ ବର୍ଷା ଦିନ ଟା ତାପରେ, ତାପରେ
ତମର ପଢା କେତେ ବର୍ଷ ହେଲା ଛାଡ଼ିଲଣି?
ପଢା ଛାଡିଲିଣି, ହେଇଯିବ ତିନି ବର୍ଷ ସାଢେ ତିନି ବର୍ଷ ହେଇଯିବ।
ତିନି ବର୍ଷ ସାଢେ ତିନି ବର୍ଷ ହେଲାଣି, ଏ ଭିତରେ ତମେ ଗଛ ଲଗେଇଥିଲେ ଏତେବେଳକୁ ତମର
ହଁ ବା। ହଁ ଏତେବେଳକୁ ହେଇକି ଇନକମ୍ ବି ଷ୍ଟାର୍ଟ ହେଇଯାଆନ୍ତାଣି, ସେଇ ବିଜନେସ କାମ ବି ଷ୍ଟାର୍ଟ ହେଇ
ଆଉ ତମେ ଏଇ ବିଜନେସ ଷ୍ଟାର୍ଟ କରିଥିଲେ ଫସଲ ବିଜନେସ ଷ୍ଟାର୍ଟ ଏଇ କରିଥାନ୍ତ। ତିନି ବର୍ଷ ହେଲା ଗାଁରେ ଅ ଆଛ ନା ତମେ ଜାଣିଛ, କୁଆଡେ ଯିବାର ନାହିଁ ଏଇନା ତିନି ବର୍ଷ ଯାଙ୍କେ। ହଁ ତେଣୁ ବୋଧେ ଆଉ ପକେଇଥାନ୍ତ କମ୍ପାନୀ ଫମ୍ପାନି କୋଉଠି ଚା
ନାଇଁ ଆଗରୁ ଆଗରୁ ମୁଁ ଭାବିନଥିଲି ମୁଁ ଜାଣିନଥିଲି, ଗାଁରେ ଏନ୍ତି ରହିବି କୁଆଡେ ଯିବି କଣ ବୋଲି ହେଇଥିଯାଇଁ ତଳ ଏଆଡେ ସିଆଡେ ହଉଥିଲି ତ। ଖାଇ ଏବେ ତ ରହିବି ଗାଁରେ, ଏଇଥିପାଇଁ ଏବେ ଭାବିଲି ଲଗେଇଦେବିି କେତେବେଳେ ଗାଁରେ ରହିବି ନ ରହିବି। ତିନିବର୍ଷ ଜାଙ୍କେ ଏଠିକି ଆସିକି ଯେ, ଏଠିକି ପଳଉଥିଲି ଏପଟ ସେପଟ ଟିକେ ହଉଥିଲି।
ହୁଁ।
ଏବେ ଟିକେ ଫ୍ରି ଟାଇମ୍ ଟା ତ ହେଇତି ପାଇଁ ମୁଁ ତ କୁଆଡେ ଯିବାର ନାହିଁ ତ ଯାଇଁଲି, ଲଗେଇଦବା ଗାଁରେ ଅଛି ତ ଲଗେଇଦବା ଆଉ।
ମୋ ଦିନଟା ଯାକ ଖେଳ ଚାଲିଛି।
ହଁ ଦିନ ଯାଙ୍କ ଖେଳ ଚାଲିଛି। ହଁ କିକ୍ରେଟ ଖେଳ ହଉଛି, ସକାଳୁ ତାସ୍ ଖେଳ ଟିକେ ହଉଛି, ଦିପହରେ କିକ୍ରେଟ ଖେଳ ଉପରବେଳ ଆଡକୁ, ଦିପହର ଯାକ ତାସ୍। ଆଉ ସନ୍ଧ୍ୟା ବେଳକୁ ଟିକେ ଖେଳ ହଉଛି ତାସ୍, ଆଜି ଜିମ୍ ଯାଇକି ଆସିଲା ବେଳକୁ ଲେଟ୍ ହେଇଗଲାଣି। ସେଥିପାଇଁ ଖେଳା ଖେଳି ଟିକେ ହେଇପାରିଲାନି। କାଲିଠଉ ଛଅଟା ସାଢେ ଛଅଟା ଭିତରେ ଯାଇକି ପହଞ୍ଚିକି ସାଢ଼େ ସାତଟା ଭିତରେ ପଳେଇ ଆଇଲେ
ଖିଆ ପିଆ ସଇଲାଣି?
ହଁ ଖିଆ ପିଆ ସଇଲାଣି।
କଣ ହେଇଥିଲା ରୋଷେଇ?
ଭୋଜି ଖାଇବାକୁ ପଳେଇଥିଲି, ଗୋଟେ ବାହାଘର ଭୋଜି ହେଲା ତ ଯାଇଥିଲ ହେଇ ଭାତ ଚିଡ଼ା, ଡାଲି, ଚିକେନ, ଖଟା, ଖିରି ଆଉ ଆଇସ୍କ୍ରିମ କରିଥିଲେ, ଗୁପଚୁପ ବି କରିଥିଲେ।
ଭଲ ଆଉ।
ହୁଁ- ହୁଁ।
ଆଉ କୋଉଠି ଅଛ ଏବେ ଘରେ?
ନାଇଁ ଆଉ ଟିକେ ଆସିଛି, ସେ ଟିକେ ବାହାରେ ପୋଖରୀଆଡେ ଆସିକି ଟିକେ ବୁଲଛି ଆଉ।
ବର୍ଷା ବର୍ଷା ନାହିଁ କି ଏବେ ଆଉ?
ନାଇଁ ବର୍ଷା ଆଜି କାଇଁ, ବର୍ଷା କାଇଁ ହେଇନି ଆଜି।
ହେଇନି, ଏପଟେ ଭୁବନେଶ୍ଵର ପଟେ ପକେଇ ଦେଇଛି ବର୍ଷ ବର୍ଷା, ଭୁବନେଶ୍ୱର ପଟେ ବର୍ଷା ହେଇଛି।
ଏପଟେ ଏଇଠି ବର୍ଷା ତ ଆଜି ହେଇନି, କିନ୍ତୁ ପାଗଟା ଭଲ ଦେଇଥିଲା ଖରା ବି ସେତେ ହେଇନି ଯେ।
ଖରା ଖରା ହେଇନି? ଏପଟେ ସକାଳୁ ଝିପିଝିପି ଝିପିଝିପି ଝିପିଝିପି କରିଥିଲା, ଛାଡିଛି ଆଉ।
ଆଉ ସେପଟେ ସ୍ୱାଇଁ ବାବୁଙ୍କର ଆଜି କାମଫାମ ବନ୍ଦ, ସେ ଗାଁକୁ ଆସିବେ ବୋଲି କଣ କାଲି କହୁଥିଲେ।
କଣ ଏମିତି
ହ ଏଇ ଟ୍ରାନ୍ସମିଟର ହେ ତାଙ୍କର କଣ ପୋଡିଯାଇଛି। ଲାଇନ୍ ଫାଇନ୍ ନାହିଁ ଯେ, ତାଙ୍କର ତ ସବୁଯାକ ମେସିନ୍ କାମ ଆଉ। ଲାଇନ ନଥିଲେ କି କାମ କରିବି ଯାଇକି ବଇଛନ୍ତି ଗଲା ଦିନ ଠୁ, କହୁଛି ମୁଁ ଆସିକି ଶଳା ଲସ୍ ବେକାର ଆଇକିନା ଆସିନଥିଲି, ଗାଁରେ ଥିଲି ଭଲ ହଉଥିଲା। ଶଳା ଏଠି ଆସିକି ଅଧିକ ଖର୍ଚ୍ଚ, କାମ ଟଙ୍କାକର ନାହିଁ ଲାଇନ୍ ଫାଇନ୍ ପଳେଇଛି। କାଲି ଯଦି ଲାଇନ ଆସିବ ହେଲେ ଆସିବ, ନହେଲେ ନାଇ ଗାଁକୁ ପଳେଇବି ବେଲି ଏମିତି କହୁଥିଲେ ଆଉ।
ହଁ।
ମୁଁ ତୁ ତ ଗଲୁ କଇଲା ମୁଁ ଗଲି ଯେ ଲାଇନ ଲାଇନ୍ ନାହିଁ ବୋଲି ମୁଁ ଆଉ ଜାଣିନି କିନ୍ତୁ ସେ ବୋଡ଼ ପକେଇ ଦେଇଛନ୍ତି ବୋଲି ବୋଲି ସେଇଥିପାଇଁ ମୁଁ ଆସିଲି ବାଧିରେ। ତା ବୋଡ ପକେ ଇଦେଇଛନ୍ତି ସିନା ପଳେଇ ଆଇଲୁ ଲାଇନ୍ ଫାଇନ୍ ନାହିଁ କିଛି ନାହିଁ। କାମଫାର୍ମ କରିବନି ମୋବାଇଲ ଫୋବାଇ ଚାର୍ଜ ନାହିଁ କିଛି ନାଇଁ ସୁଇଜି ଅପ୍ ହେଇଯାଉଛି। ସେଇଆ କହୁଥିଲା ହଁ।
ହଁ କଦେବେ ପଳେଇଆଇ ନହେଲେ ଆଉ କଣ କରିବା ଲାଇନ୍ ନହେଲେ ଯିବେ କାମକୁ ଆଉ କଣ।
ହେଠିକୁ ଆହିଲେ ପୁଣି କାମ ନଥାଇକି ରହିଗଲେ କଣ ଖର୍ଚ୍ଚ ହଉଚ କି?
ହଁ ମୋ ହବନି ଆଉ କଣ ଖର୍ଚ୍ଚ ବାହାରେ ରହିଲେ ଭୁବନେଶ୍ୱର ଏରିଆରେ ଖର୍ଚ ଚ ସେଇ ଗାଁ ରେ ରହିବା ଯାହା ଭୁବନେଶ୍ୱରରେ ରହିବା ସେଇଆ।
ହଁ ହଁ।
ବାକି ଏତିକି ଗାଁରେ ଟିକେ ରହିଲେ କାମ ଫାମ ଯିବାକୁ ଟିକେ ଇଛା ହଉନି ସାଙ୍ଗସାଥି ଖେଳ ବୁଲ ଇଏ ରହିଯାଉଛି ଭୁବନେଶୂର ରୁ ଆଇଲେ ଏତିକି ହଉନି କାମ ଡେଲି କରିପାରିବୁ ଆଉ।
ଗାଁ ତ ହେଲେ ଏଆଡେ ସାଙ୍ଗାତିକି ପିଲା ଯେ ଘର କାମ କରିହଉନି ଆଉ ଆଉ ଏଇ କାମ ଘର କାମ କରିବାକୁ ମନ ହଉନି କି କୁଆଡେ ପଠେଇଲେ ଟିକେ ହଉନଥିବ କିନ୍ତୁ ସାଙ୍ଗସାାଥି ଯାହାର କାମ ଥିବ କିଏ ପଠେଇଲେ ଯାଉଥିବ। ତା ଘର କାମକୁ ଯିବା କୁ ମନହଉନି।
ବା ମୁଁ ଯିବାକୁ ମନା କରୁଚି ବୁଲିଲାତ ଆଉ।
କାମ କରୁଛୁ ଭାବୁଛି ହଉଛି ଘରେ ଗୋଟେ କାମ ଟେ କେତେବେଳେ ବତେଇଲେ ଇଆଡ଼େ ଯାହାଲେ ବୋଲଟେ ବତେଇଲେ କରୁନୁ।
ହଁ ହଉ ହଉ ଭାଇ ଶ ଯାଉଛି ଶୋଇପଡ଼ିବି ନିଦ ଲାଗିଲାଣି ତ।
ହଁ କାମ ଫାମ ସରିଲାଣି ଦିନ ଜାଙ୍କ କାମ ହାଲିଆ ଲାଗୁଥିବ ଆଉ।
ହଁ।